ସାଙ୍ଗ ହଁ କଣ କରୁଚୂ?
ହ୍ୟାଲୋ।
ହଁ ସାଙ୍ଗ କଣ କରୁଛୁ?
ଏ ବସିକି ଫ୍ରି ଫାୟାର ଗେମ୍ ଖେଳୁଥିଲି।
ଆଚ୍ଛା କଣ ଖାଇଥିଲୁ?
ପଖାଳ ଭାତ ଗେଣ୍ଡା ତରକାରୀ
କଣ ତରକାରୀ?
ଗେଣ୍ଡା ଗେଣ୍ଡା
ଓହୋ ତୁ ଗେଣ୍ଡା ତରକାରୀ ଖାଇ ଦଉଛୁ? ଗେଣ୍ଡା ତରକାରୀ ଖାଇଦଉଛୁ।
ହୁଁ।
ଆଛା।
ଇଏ ଆମ ଆମ ଯା ଓଡିଶାରେ ଫେମସ ତରକାରୀ ସେଇଟା।
ଆଚ୍ଛା ତାଙ୍କୁ କେମିତି ରାନ୍ଧୁଛୁ କେମିତି
ଆଁ ଗରମ ମସଲା ଦେଇକି। ଗରମ ମସଲା ଦେଇକି।
କେମିତି ରାନ୍ଧୁଛୁ କହୁନୁ ଆମେ ବି ରାନ୍ଧିକି ଖାଇବୁ।
ହଁ ରାନ୍ଧି ପାରିବନି।
ଆଚ୍ଛା ସାପ ତରକାରୀ କେଉଛୁ ସାପ ତରକାରୀ
ନା ନା ସାପ ସେଗୁଡା ମୁଁ ଖାଉନି।
ଗେଣ୍ଡା କେମିତି ଖାଇଦଉଛୁ।
ଗେଣ୍ଡା ଏ ସେଇଟା ଭଲ ତରକାରୀ ବା ସେ ଏନର୍ଜି ଆସିବ।
ଆଚ୍ଛା କଙ୍କଡ଼ା ତରକାରୀ ଖାଉଛୁ।
ସିଏ ବୁଧବାର ଦିନରେ ଖାଇବୁ।
ଆଚ୍ଛା।
ହୁଁ କଣ ଖବର ତମର?
ହଁ ମୋର ସବୁ ଭଲ ଖବର ଆଉ ତମ ଘର ସବୁ ଭଲ ନା?
ଆମ ଘର ସବୁ ଭଲ
ଆଚ୍ଛା ଆମ ଭଉଣୀର ହଁ ଆମ ଭଉଣୀର ବାହାଘର ଅଛି ଆସିବୁ ନା?
କେତେ ତାରିଖ ଦିନ?
ଆଁ ତାର ଅଛି ଚାର ତାରିଖରେ।
ମୁଁ ମୁଁ ରହିବିନି।
ଆଚ୍ଛା।
ମୁଁ ଲଣ୍ଡନ ଯିବି ଲଣ୍ଡନ।
ଆଚ୍ଛା ଲଣ୍ଡନ ଯିବୁ ତ ସେଠି ଜବ୍ ଲାଗ
ଇ ହଁ ମ୍ୟାନରଜ ମ୍ୟାନେଜର।
ଆଚ୍ଛା କଣ ଆଣିବୁ ମୋ ପାଇଁ ଲଣ୍ଡନ ଯିବୁ।
ସାଙ୍ଗ ପାଇଁ କଣ ଆଣିବୁ
ଉପମା ଆଉ ତମ ପାଇଁ ନେଇ ଆସିବ ନା ନା ସେ ଗୁଡ଼ା କଣ ପାଇଁ ଆଣିବୁ।
ଆଉ?
ହଁ ମୁଁ ଫେସୱାସ୍ ଫେସୱାସ୍ କ୍ରିମ ନେଇକି ଆସିଵି।
ଅଚ୍ଛା ହଉ ଯାହା ଆଣିବୁ ଆଉ।
ପରେ ତୁମେ ନଗିବ?
ଆଚ୍ଛା।
ପୁରା ଚାନ୍ଦ ଭଳିଆ ଦୁଶିବ।
ଆଚ୍ଛା ପୁଣି ସୂର୍ଯ୍ୟ ମାନେ କଣ କରିବେ ନା ସୂର୍ଯ୍ୟ ମାନେ କହୁଛି ଯିଏ ଅନ୍ଧାର ମାନେ ସେମାନେ କଣ କରିବେ ପୁଣି ଯଦି ମୁଁ ଚା ମୁଁ ଜଣେ ଚାନ୍ଦ ମଣି ମୁହଁ ହୋଇକି ବୁଲିବି।
ଆଉ ତମର ତ କଥାବାର୍ତ୍ତା ପୁରା ଠିକ୍ ଆଉ।
ହୁଁ
ବୋଧେ ଏବେ କଣ କରୁଚ?
ମୁଁ ଏବେ ଘରେ ବସିଛି ଆଉ।
ଆଉ ତୋ ଭାଇ କୁଆଡେ ଗଲେ?
ମୋ ଭାଇ ସେ ଯାଇକି ଖାଉଛନ୍ତି ତାଙ୍କର ଟିକେ ଖାଇବା ପିଇବା ଠିକ ନାହିଁ। ସେ ସବୁବେଳେ ଆସୁଛନ୍ତି ଆମେ ଖାଇବା ଟାଇମ ରେ ସେ ଶୋଇଯାଉଛନ୍ତି ତାପରେ ଖାଉନାହାନ୍ତି ସେ କହୁଛନ୍ତି ମୁଁ ପଛରେ ଖାଇବି ତାପରେ ଶୋଇକି ଉଠୁଛନ୍ତି ପୁଣି ଗାଧଉଛନ୍ତି ପୁଣି ତାଙ୍କୁ ତ ଆମକୁ ଶୋଇବାକୁ ଦଉନାହାନ୍ତି। ଆମେ ଶୋଇଗଲେ ପୁଣି ଉଠେଇ ଉଠିକି କହୁଛନ୍ତି ଆମକୁ ମତେ ଖାଇବାକୁ ଦିଅ ପୁଣି ସେ ସେତେବେଳେ ଖାଉଛନ୍ତି ହଁ।
କଣ ଜାଣିନ କି ଚଣ୍ଡିଖୋଲ ଜାଣିହଉନି?
ନା ଟା ନିଅନା ଏ ନାଟଣୀ ନା ଯୋଉ ଇଏ ନୁହେଁ ଆମର ଯୋଉ ମାଉସୀ ଝିଅ।
ହୁଁ।
ନା ନା ମାଉସୀ ଝିଅ କହୁଛି ମାଉସୀ ପୁଅ।
ହୁଁ।
ସେ ଗୋଟେ ଜାଗାକୁ ଚାକିରି କରିବା ପାଇଁ ଯାଇଛି ଜାଣିଛୁ ନା?
କୋଉ ଜାଗା?
ହଁ ଆଉ ଜଣେ ଭାଇ ଅଛନ୍ତି ମାଉସି ପୁଅ ସେ ତାଙ୍କୁ ନେଇକି ଯାଇଛନ୍ତି।
ହୁଁ ହୁଁ।
ହୁଁ
କୋଉ ଜାଗାକୁ?
ହଁ ଜାଗା ନା କହିବାନି ହଁ ଯାଇଛି ଗୋଟେ ଜାଗାକୁ ବା।
ଆଉ କଣ କୁହ କୁହ?
ହଁ ଆଉ ମୋ ମା ମା ମାମୁଁ ଝିଅକୁ ଦେଖୁଛୁ ନା କେମିତି ଉଡୁଛି ସେ?
ହୁଁ ହୁଁ ଏ ହା।
ତୁ ପ୍ଲେନ ରେ ନା ଜାହାଜରେ ଉଡୁଛି?
ସେ ବିନା ଯୋଉ ପଙ୍ଖରେ ଉଡୁଛି।
ଠିକ
କେଉଠି ରା, ରା ହେଇକି।
ହଁ ହଁ।
ଉହୁଁ। ତୋ ମାମୁଁ ଝିଅ କଣ କରୁଛି
ଆଉ ଜଣେ ମୋ ମାମୁଁ ଝିଅ ତ। ଖାଲି ଆଉ ଗୋଟେ। ଦି ଟା ଅଛନ୍ତି ଗୋଟେ ଅଛି ବଡ଼ ହେଇକି ସେ ଉଡୁଛି ଆହୁରି ଗୋଟେ ଅଛି ସେ ପୁରା ସମସ୍ତଙ୍କ ରେକର୍ଡ ଭାଙ୍ଗି ଦେଇଛି ଚଣ୍ଡଗିରି ରେ। ପୁଅ ପିଲାଙ୍କ ଠାରୁ ବି ବଡ ହଁ। ସାନ ଟା ପୁରା ମାନେ। ପୁରା ସମସ୍ତଙ୍କ ଦ। ପୁରା ମାମୁଁ ଘର ସବୁ ଖବର ତା ପାଖରେ। ସମସ୍ତଙ୍କ ଖବର୍ ସେ ଜାଣିଛି। ବଡ ଟାକୁ ଫେଲ୍ କରେଇ ଦେଇଛି ଖବର୍ ରେ, ରେଡିଓ ରେ ଇଏ ଏବେ ପୁରା ଫେମସ୍ ଅଛି। ଆଉ ଯେତବଳେ ତାକୁ କହିଲାବେଳେ ତୁ। ପାଠ ପଢିବୁ। ସେତବଳେ ଖାଲି ତାର କାନ୍ଦ ବାହାରି ଯାଉଛି ଆଉ ଜମା ସ୍କୁଲ୍ ଯାଉନି। ଶୀତରେ ତାର କାନ୍ଦ ବାହାରି ଯାଉଛି।
ଇସ୍କୁଲ୍ ନା କଣ ଛୁଟି ଅଛି ନା କଣ?।
ନା, ଏବେ ବା ସ୍କୁଲ କାଲି ଠାରୁ ଖୋଲା ହେଇଗଲାଣି ଦି, ତିନି ଦିନ ହେଲା ଖୋଲା ହେଇଗଲାଣି ସ୍କୁଲ।
ମୁଁ ତ ଲଣ୍ଡନ୍ ରେ ମୁଁ କେମିତି ଜଣିବି।
ହଁ, ସେଇଟା ତ ଠିକ୍ କଥା ଯେ ମୁଁ। ମାମୁ ଝିଅ ଯିଏ। ସାନ ମାମୁଁଙ୍କ ଝିଅ ସେ ମୋ ଭଳୀଆ। ଜମା ସ୍କୁଲ୍ ଫି ସ୍କୁଲ୍ ଯିବନି ସ୍କୁଲ ର କଥା କହିଲେ ତାକୁ ଡର। ମୁଁ ଯେମିତି ଛୋଟ ବେଳେ ସ୍କୁଲ ଯାଉନଥିଲି। ସେ ବି ଏବେ ସେଠି ସେମିତି କରୁଛି।
ମୁଁ କଣ ଖାଇଥିଲି? ଆଜି ଆମର ଚିକେନ୍ ତରକାରୀ ରନ୍ଧା ହେଇଥିଲା ମୋ ମମି ଯୋଉ। ଗୋଟେ ମସଲା ନଥାଏ ଯୋଉ ରେଡ୍ କଲର୍ ର କାଶ୍ମୀର୍ ଲଙ୍କା ସେଟା ମାନେ ପକଉ ପକଉ ମେଞ୍ଚେ ପକେଇ ଦେଇଥିଲା। ପୁରା ତରକାରୀ ରେଡ୍ କଲର୍ ହେଇଯାଇଥିଲା।
ସେ ରେଡ୍ କଲର୍ ତରକାରୀ ଖାଇଲେ ପୁରା ତମର ଯୋଉ କିଡନୀ ଆଉ ଯୋଉ ମସିନ୍ ପେଟ ଭିତରେ ଅଛି ସବୁ ପୁରା ଖରାପ ହେଇଯିବା।
ମୁଁ ହେଲେ ଖାଇ କଣ ନା। ତମେ ଏତେ ଲଙ୍କା ଖାଇଛ ଯେ ନାଲି ପଡିଯିବ।
ମୁଁ ବା ତମର ଯେମିତି ତମର ମା ଯେମିତି ନୁହେ ନ୍ତି ମୁଁ ତାଙ୍କ ଭଳୀଆ ରାଗ ଖାଏ।
ମୋ ମା ଏବେ ରାଗ ଖାଉନାହାନ୍ତି ବା।
ଖାଉନାହାନ୍ତି। ତାଙ୍କ ଦେହ କେମିତି ଅଛି? ଭଲ ଅଛି ନା।
ହୁଁ। ତାଙ୍କ ଦେହ ଭଲ ଅଛି। ସେ ଆମ ଗଟେ ଆମ ଘରକୁ ଗୋଟେ ହାତୀ ଆସିଛି।
ଆଚ୍ଛା।
ହୁଁ।
ଆଉ କଣ ଖବର୍ କୁହ?
ଆଉ। ଆମର ସବୁ ଭଲ। ଆମ ତ ଜଣେ କଜନ୍ ହବେ ତାଙ୍କର ବାହାଘର ହବ। ସବୁ ହଳଦୀ ମେହେନ୍ଦୀ, ବାହାଘର ବୋଲିମା ସମସ୍ତଙ୍କ ଡ୍ରେସ ସିଲେକ୍ସନ ଚାଲିଛି ଆମ ଘରେ ସବବେଳେ ଯୋଉଠି ବି ମିଶି ଯାଉଛନ୍ତି ଆମ ଘରେ ମେ ପଛ ପିଲା ସବୁବେଳେ ଖାଲି ସେଇ କଥା। କଣ ପିନ୍ଧିବୁ, କଣ କରିବୁ, ଏମିତି ଆଉ।
ବାହାଘର ଚାରି ତାରିଖ୍।
ହଁ। ତାଙ୍କର ବାହାଘର ଚାରି ତାରିଖ୍। ସେ ସବୁ କଣ ବ୍ରାଇଡ୍ ଟୁ ବି ଏସେ ସବୁ କରିବେ ବୋଲି କହୁଛନ୍ତି ଆଉ ସେଇଥି ପାଇଁ ସବୁ ଜିନିଷ ପତ୍ର ଅଣାହଉଛି।
ଡିଜେ ଆସିବ ନା
ହଁ ଡିଜେ ଆସିବ।
ଡ୍ୟାନ୍ସ ଫ୍ୟାନ୍ସ ତମେ ବୋଧେ କରିବ ଆଉ।
ନା ଡ୍ୟାନ୍ସ ଫ୍ୟାନ୍ସ ଆମେ ଛୋଟ ବଡ ହେଇଯାଇଥିଲୁ ଏବେ ଆମେ ବଡ ବଡ ହେଇଗଲୁଣୁ ମାଡ଼ ହେବ ଯଦି ଡ୍ୟାନ୍ସ କରିବୁ।
ହଁ ଓହ ଡ୍ୟାନ୍ସ କରିବନି ନହେଲେ ନ ବୋଧେ ଭିଡିଓ କରିବ।
ହଁ ଭିଡିଓ ବି ଲୁଚି ଚ୍ଛୁପିକି କରିବା ଆଉ କିନ୍ତୁ ଭିଡିଓ ଏଟା ସେଟା ହେଇପାରେ ନ ହେଇପାରେ ଏତେ କନଫର୍ମ ନାହିଁ।
ନହେଲେ ଗୋଟେ କ୍ୟାମେରା ମାନଙ୍କୁ ଡାକି ଦବ ଜାଣିଛ।
କ୍ୟାମେରା ମ୍ୟାନକୁ ଡାକିଲେ ସେ ବା ପଇସା ନବ ପଇସା ଏତେ କିିଏ ଦବ। ଖାଲି ଗୋଟେ ଡି ଏସ ଏଲ ଆର ଆଣିକି ଖାଲି ଫଟ ହଳଦୀ ମେହେନନ୍ଦି ବାହାଘରରେ ଉଠେଇଦବୁ ଆଉ।
କୁହ କ୍ୟାମେରା ଆଣିବନି ନହେଲେ ଡି ଏସ୍ ଏଲ ଆର ଟା ଆଣିବ।
ହଁ ଖାଲି ଡିଏସ୍ ଲା ଆର ଖାଲି ଫଟୋ ପାଇଁ। ସେ ଆମେ ଯୋଉ ଭାବିଛୁ ଥିଲୁ ଯୋଉ ରିଲ ବାହରୁନି ଯୋଉ ସଟସ୍ ରିଲ ଗୁଡ଼ା।
ହୁଁ-ହୁଁ
ସେଇଟା କରିଥାନ୍ତୁ ସେଇଟାକୁ ସେ କହୁଛି ଗୋଟେ ଭିଡିଓ ପରେ ପାଞ୍ଚଶହ ଟଙ୍କା ନବ। ତାକୁ ପାଞ୍ଚଶହ ଟଙ୍କା କିଏ ଦବା ତିନିଶହ ଚାରିଶହ ନେଲେ ଆମେ କରିଦେଇଥାନ୍ତୁ।
ହୁଁ ଏ ଆଉ କହୁନ ଟିକେ କମ୍ ନିଅ ବୋଲି।
ହଁ ତ କଲେ ତାର ଟିକେ
ହୁଁ ହୁଁ।
ଆ ଏରିଆ ଟିକେ ଅଛନ୍ତି ହଡସ୍ୱାର୍ଥପର କାହାକୁ କହିଥିଲେ ସେ ଯଦି ମନା କରିଦେଲା ଆଉ ସେମାନେ କିଛି ମୁଣ୍ଡ ଖେଳିବେନି। ଦିଜଣ ମୁ ଘରେ ଅଛନ୍ତି।
ଭାଇ ନାହାନ୍ତି ବଡ଼ ଭାଇ ନାହାନ୍ତି।
ସେ ବଡ ଫଡ ଭାଇ ସେନେମେ ଏବେ ନାହାନ୍ତି ଏବେ ସାନଦିଟା ଅଛନ୍ତି ମୋ ଘରେ।
ଏ ତମଜ ଆ ତମର ଯୋଉ ସାନ ଭଉଣୀ ଟା କୁଆଡେ ଗଲା?
ସେ ଖାଇ ପିଇ ଦେଇକି ସେ ଗଡୁଛି।
ଏବେ ବହୁତ ଚଗଲା ନା କଣ।
ହଁ ସେ ପୁରା ରାବି ଯାହାକୁ କାହାକୁ ଧର କିଛି କହିଲେ ସେ ପୁରା ମାରିଦେବ। ତମ ଭଉଣୀ ଯେମିତି ତାଠାରୁ ସ୍କୋୟାର ପାୱାର ତାର ଅଛି ତମ ଭଉଣୀ ଯେମିତି ଘରେ ସବୁ ବେଳେ ରହୁଛି କୁଆଡେ ବାହାରକୁ ବାହାରେ ନାହିଁ ତାର ବି ସେମିତି ସେ ଏଠି ଗୋଟେ ଆମ ଘର ପାଖରେ ଗୋଟେ ଦୋକାନ ଅଛି କିଛି ବି ଗୋଟେ ଦରକାର ଜିନିଷ ହେଲେ ସେ ଜମା ଯିବନି କହିବେ ତମେ ଆଣିକି ଦିଅ।
ଉଁ ହୁଁ। ନହେଲେ ଲଣ୍ଡନରୁ ତାପାଇଁ ଟିକେ ଲ ଲଣ୍ଠନ ନେଇକି ଯିବି ଲଣ୍ଡନରୁୁ।
ହଁ ତା ପାଇଁ ଗୋଟେ ଲଣ୍ଠନ ଆଣିବୁ। ସେ ଆମର ଧର ପୂଜା ପୂଜା ପାଇଁ ରଜ ଜା ପାଇଁ ଡ୍ରେସ ଆଣିବାକୁ ଯିବୁ ସେ କହିବ ତି ମୁଁ ଯିବିନି ତମେ ମୋ ପାଇଁ ନେଇକି ପଳେଇ ଆସିବ। ରିବ ଏମିତିଆ ଗୋଟେ
ହୁଁ ସେ ଯିବନି।
ଆଉ ତମର କଣ ଭଏସ ଟା ଟିକେ କଟିିକି ଆସୁଛି।
ହୁଁ ହୁଁ ନହେଲେ ଫାଇବ ଜି ଟାୱାର ତମ ଘର ପାଖରେ ଟିକେ ବସେଇଦେ।
କଣ ହେଲା?
ଫାଇବ ଜି ଟାୱାର ତମ ଘର ଯୋଉଠି ଅଛ ସେଇଠି ବସେଇ ଦିଅ। ନୋ ଭଉଣୀ ଖାଲି ରା ରା ହଉଛି ପଖାଳ ଖାଇକି।
ଆଜ୍ଞା ସେ କିଛି ରାନ୍ଦି ଫାନ୍ଦି ସିଖି ଲେଣି ନା?
ଏ ଆଉ କଣ ରାନ୍ଧିବ ଛୋଟ ପିଲା ତ ବାର ବର୍ଷ ହେଇନି। ହଁ ଏତେ ବଡ଼ ମାନେ କେତେ ବଡ଼ ଆଁ
ହଁ ହଁ ପଢି଼ବ ନା। ପଢି଼ବନି କଣ ପାଇଁ ପଢି଼ବ। ହଁ ଇଏ ଇଏ ଆଇଏମ୍ ଆଇ କରିବନି ତାକୁ ନିଟ୍ କରିମୁ ଡକ୍ଟର ହେବ। ନିଟ୍ ପଢି଼ବ ଡକ୍ଟର ହବ ସିଏ ଆମ କିଡନୀ ବିନି ସବୁ ବାହାର କରିକି ରଖିବ। ଯିଏ ମରି ଯାଆନ୍ତି ତାଙ୍କ କିିନିମିନି ସବୁ ବାହାର କରିକି। ଯାହାର ଖରାପ ହେବ ସେ ନଗେଇବ।
ନମେ ସେଜି ଜିନ୍ଦୁ ମେ ଯିଏ ତାର ହାଁ ସେ ଏମିତି ଡକ୍ଟର ବାହାରିବ ଯେମିତି ଆମ ପୃଥିବୀରେ ସେମିତି ଡକ୍ଟର କେହି ନଥିବେ
ହଁ ସେଇ ସେ ମଲା ମଣିଷର କିରନିମିନି ହଁ ମଲା ମଣିଷର ସବୁ କିିନିମିନି ବାହାର କରିବ ଜ ଯାହାର କି ଭଲ ମଣିଷର କିଡ଼ନୀ ଖରାପ ସେ ନଗେଇବ
ହଁ
ଆଚ୍ଛା ତମ ଭଉଣୀ କହିଦବ ସେ ତାହେଲେ ଯୋଉ ଡକ୍ଟର କେମିତି ଆଉ ଜଣେ ଜଣେ ଅଛନ୍ତି ଡକ୍ଟର ଡକ୍ଟର ଯୋଉମାନେ ଅଛନ୍ତି ଅଲଗା ଆଉ ଜଣେ ଜଣେ ଅଛନ୍ତି ମୁଁ କହୁଛି ଯୋଉ ଜଣେ ଜଣେ ଡକ୍ଟର ନଥାନ୍ତି ଯୋଉମାନେ ମଣିଷ ମରିଯାଏ ତାକୁ ପୋଷ୍ଟମର୍ଟମ କରନ୍ତି ତ ଭଣି ସେଇ
ହୁଁ
ଲୋକଙ୍କୁ ଦେଖିକି ତା ହାର୍ଟ ଫେଲ ହେ ଯିବ
ସିଏ କାଲି ନା ନା ସିଏ କରିବ ଇଏ ପା ଆମ କିିନି ମିନି ବାହାର କରିବ ସବୁ ଖରାପ ଭଲ ଲୋକର ଯାହାର କିିନି ଖରାପ ଥିବ
ହଁ
ସେ ନଗେଇବ ସେ ବାହାର କରିକି ବୁଝିପାରିଲ ତ
ହଁ ହଁ ଆଉ ତମେ ନିଟ୍ ପରେ ତାକୁ ପଡ଼େଇବ ଆଉ ସେ ବୋଧେ ବିଜି ଲୋକ ନା କଣ ନା
ହୁଁ ହଉ କେତେ ଲକ୍ଷ ଖର୍ଚ୍ଚ ହେବ ମୁଁ କରିବି ଆଉ କଣ
ଆଚ୍ଛା ହଁ ହଁ
ଯଦି ମନା କଲା ପଢି଼ବିନି ଆଉ ଟିକେ ଗୋରୁ ଗାଈ ଟିକେ ଆମ ଘର ଚାଷ ହଉଛି
ହଁ
ଟିକେ ଘୁଆଡା ସଫ କରିବ ଆଉ
ଆଚ୍ଛା ଯଦି